ହ୍ୟାଲୋ।
ହଁ ହ୍ୟାଲୋ।
ମୋ କଥା ଶୁଭୁଛି ଆପଣଙ୍କୁ? ଆଜ୍ଞା ଶୁଭୁଚି ମୋ କଥା ଶୁଭୁଚି।
ହଁ ହଁ ଆଉ କେମିତି ଅଛନ୍ତି? ଅଛି ବସିଛି ଆଉ କଣ କରିବି ନିଦ ନିଦ ଲାଗୁଛି ପାଗ ହଁ ମୁଁ
ଆଚ୍ଛା ଆଉ ଖାଇବା ପିଇବା ହେଲାଣି?
ହଁ ଖାଇ ସାରିଲିଣି। ଆଉ ତମେ?
ଆଉ ହଁ ମୁଁ ବି ତ ଖାଇକି ଏ ବସିଥିଲି ଆଉ କଣ ଖାଇଲେ ଆଜି?
ଆଜି ହେଇଥିଲା ଭାତ ଡାଲ୍ମା ଭେଣ୍ଡି ଭଜା। ଏମିତି ଆଉ ଆମ୍ବ ପୋଟଳ ଆଳୁ ତରକାରୀ।
ଆଚ୍ଛା ଏବେ ତ ଚାଲିଚି ଆଜ୍ଞା। ଏବେ ତ ଆମ୍ବ ଟା ସରିଯିବ ସବୁ ତାର ଋତୁ ପଳେଇଲା ପରେ ଆଉ ଆମ୍ବ ବି ଆଉ ମିଳିବନି ଖାଇବାକୁ।
ହଁ ମତେ ଟିକେ ଆମ୍ବ ଖାଇବାକୁ ବହୁତ୍ ଭଲ ଲାଗେ ତ। ସେଥିପାଇଁ ଖାଇ ଦଉଛି ଆଉ ଅଲଗା ସ ସମୟରେ ମୋତେ ବହୁତ୍ ମନେ ପଡ଼େ ଆମ୍ବ କଥା।
ଆଜ୍ଞା ଆଉ କୁଆଡେ ବୁଲାବୁଲି ଯାଇଥିଲେ?
ଏବେ ତ ବୁଲାବୁଲି କରିବାକୁ ଯାଇନୁ କିନ୍ତୁ ଘରେ କଥା ହଉଥିଲେ ରଥ ଯାତ୍ରାକୁ ଯିବା ବୋଲି। କିନ୍ତୁ
ଆଚ୍ଛା ପୁରୀ ଯିବେ ନା କଣ?
ହଁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଯିବା। ପାଇଁ କଥା ହଉଥିଲେ କିନ୍ତୁ ତୋ ବେଶୀ ଗହଳି ରହୁଛି। ବେଶୀ ଗହଳି ରହୁଚି ଏ ଏହି ରଥଯାତ୍ରା ସମୟରେ ନା।
ଆଜ୍ଞା ଆଉ ତାପରେ ଆଜ୍ଞା। ଖାଲି ଆମ ଓଡିଶା ଲୋକ ନୁହଁନ୍ତି ବାହାରୁ ବି ବହୁତ୍ ମାନେ ଆସନ୍ତି ସବୁ ଦର୍ଶକ। ମାନେ ଆସନ୍ତି ସବୁ ଭକ୍ତ ମାନେ ସବୁ ଦେଖିକି ମାନେ ଲକ୍ଷ ଲକ୍ଷ ମାନେ ଯେହେତୁ ଜଗତର ବଡ ଠାକୁର ବୋଲି କୁହାଯାଏ ନା ଆମ କାଳିଆ ଠାକୁରଙ୍କୁ।
ହଁ। ସେଥିପାଇଁ ଆଉ ଏବେ ବି ଦେଖୁ ନାହାଁନ୍ତି ଆ ମଣିଷ ଯେମିତି ଦୈନନ୍ଦିନ ଜୀବନରେ ଯାହାବି କାମ କରୁଛି ଯାହା ବି ତାର ଚଳଣି ଯେମିତି ଆମର ଜଗନ୍ନାଥ ମହାପ୍ରଭୁଙ୍କର ସେମିତି ମଣିଷ ଯଉ ଭଳିଆ ଚଳଣି ସେ ମଣିଷ ଯେମିତି ଏ ଖାଏ ଶୁଏ ବସେ ଉଠେ ଏ ସବୁ ଗାଧାଏ ଠାକୁରଙ୍କର ବି ସେଇ ଭଳି ନୀତିକାନ୍ତି ରେ ସବୁ ପୂଜା ଅର୍ଚ୍ଚନା ହୁଏ।
ଆଜ୍ଞା ଆଜ୍ଞା।
ତିନି ଠାକୁର ହଁ କୁହନ୍ତୁ?
ହଁ ଜଗନ୍ନାଥ ଠାକୁର ତ ଆମେ ଯେମିତି ମାନେ ଯାଉ ମାମୁଁ ଘରକୁ କି ମାଉସୀ ଘରକୁ ମାନେ କୁଣିଆଁ ହେଇକି ମାନେ ଯାଉ। ଆଉ ସେମିତି ତ ସେ ଠାକୁର ଯେହେତୁ ତାଙ୍କେ ସିଏ ଆଉ ଯାଇପାରିବେନି ନା ମାନେ ଏମିତି ସ ସବୁ ଦିନ ମାନେ ମାସକୁ ଥରେ କି ମାନେ ସପ୍ତାହକୁ ଥରେ ଏମିତି ସିଏ ଯାଇପାରିବେନି ସିଏ। ତ ତାଙ୍କର ସେଇ ବର୍ଷକୁ ଥରେ ସେ ତାଙ୍କ ମାଉସୀ ଘର ଠିକି ଯାଆନ୍ତି ସବୁ କୁଣିଆ ହେଇ। ତାପରେ ଉଁ। ବିଭିନ୍ନ ପ୍ରକାର ତାଙ୍କର ସବୁ ଭୋଗ ସିଏ ଯେମିତି ମାନେ ଯାଇକି ତାଙ୍କ ଘରେ ଖାଇକି ରୁହ କି ତାଙ୍କର ପୂଜା ଅର୍ଚ୍ଚନା ବି ହୁଏ ତାପରେ ମାନେ ନଅ ଦିନ ପାଇଁ ସେ ଯାଆନ୍ତି ନା? ମାନେ ମୁଁ ଯେତିକି ଜାଣିଛି ଆଜ୍ଞା।
ହଁ ହଁ। ମୁଁ ବି ଜାଣିଛି ଏ ଏବେ ତ ଆଗକୁ ଆସୁଛି ଦେବସ୍ନାନ ପୂର୍ଣ୍ଣମୀ।
ଆଜ୍ଞା।
ହଁ ସେଇ ଦେବସ୍ନାନ ପୂର୍ଣ୍ଣମୀରେ ଏ ଠାକୁର ତିନି ଠାକୁର ଜଗନ୍ନାଥ ସୁଭଦ୍ରା ବଳଭଦ୍ରା। ସବୁ ଦେବ ଇଏ ମଣ୍ଡପରେ ସ୍ନାନ ମଣ୍ଡପରେ ଏ ଆସି ସ୍ନାନ ମଣ୍ଡପ କୁ ଆସିକି ଯୋଉ ସୁନା ମାଟି କଠିଆରେ ଗାଧେଇବେ ପାଣି ଗାଧେଇ ସାରିଲା ପରେ ତାଙ୍କୁ ଜ୍ଵର ହୁଏ। ଜ୍ଵର ହେଲେ ସିଏ ଅନୁସର ଘରେ ପଡନ୍ତି। ତ ଯେତେବେଳେ ଜ୍ଵର ଭଲ ହୁଏ। ତାଙ୍କୁ ପୋଡପିଠା ଖାଇବାକୁ ଭାରି ମନ ହୁଏ। ତ ମାଉସୀଙ୍କ କଥା ମନେ ପଡ଼େ ସେତେବେଳକୁ ସେଥିପାଇଁ ସିଏ ମାଉସୀ ଘରଙ୍କୁ ଯାଆନ୍ତି। ଏଇଭଳିଆ ସବୁ କିମ୍ବଦନ୍ତୀ ରହିଛି ଆଗରୁ
ଆଜ୍ଞା। ଆଉ ତାପରେ ଯୋଉ ମାନେ ଏଇ ଯୋଉ ଆମର ଜଗନ୍ନାଥ ମନ୍ଦିର ପୁରୀର ହଉ କି ମାନେ ତାଙ୍କର ସେଇ ବହୁ ତାଙ୍କ ସେଇ ପଛରେ ବହୁତ ସାରା ମାନେ ପାରମ୍ପରିକ ମାନେ ଇତିହାସ ରହିଛି ନା
ନିହାତି।
ମାନେ ଯେମିତି ସେ ଆସିଲେ ଆମ ଠାକୁର କୋଉଠି ଥିଲେ ତାପରେ ପୁଣି କେମିତି ସିଏ ଦାରୁ ବ୍ରହ୍ମ ହେଲେ। ଆଉ ମୁଁ ଯେତିକି ଜାଣିଛି ଯେ ଭଗବାନଙ୍କର ସବୁ ମାନେ ଯେତେବେଳେ ତାଙ୍କୁ ଅ ତାଙ୍କ ଶବ ଟା ଯେତେବେଳେ ଦାହ କରାଗଲା ଯେତେବେଳେ ସେ ଯୋଉ ଯାଇକି ଦ୍ୱାରିକା ଛାଡିକି ଯାଇକି ଥିଲେ ସେଇ ଜଙ୍ଗଲ ଭିତରେ ଆଉ ଗୋଟେ ବୁଦାମୂଳରେ ଯାଇକି ସେ ଶୋଇଥିଲେ। ମୁଁ ସେତିକି ଜାଣିଛି।
ହଁ ଶିଆଳି ଲତା ସେଇଟା।
ଆଜ୍ଞା ଆଜ୍ଞା ତାପରେ ସେଇ ଜରା ସବର ଯୋଉ ଆସିକି ତାଙ୍କ ଗୋଡରେ ଯୋଉ ସର ଛାଡିବାଟା ହଉ ତାଙ୍କ ଆଘାତ ହବାଟା ହଉ, ଆଉ ତାଙ୍କ ହାତରେ ସେ ଯୋଉ ତାପରେ ତାଙ୍କର ଯିଏ ସଖା ଥିଲେ ଅର୍ଜୁନ ବୋଧେ ତାଙ୍କୁ ନେଇକି ଅ ତାଙ୍କର ଶବଦାହ କଲା ପରେ ତାଙ୍କର ସବୁ ଶରୀର ତ ମାନେ ଜଳିଗଲା ତାପରେ ପାଉଁଶ ହେଇଗଲା। ତାଙ୍କର ଯୋଉ ହୃଦୟ ଟା ଯୋଉଟା ଥିଲା।
ହଁ।
ସେଇଟାରେ ମାନେ ପ୍ରାଣ ଥିଲା ସେ ପର୍ଯ୍ୟନ୍ତ। ତାପରେ ଯେତେବେଳେ ସେ ଯୋଉ ଅ ଭଗବାନ ସେଇଠି ପୁଣି ଆସିକି ସେ ଆବିର୍ଭାବ ହେଇକି କହିଲେ ମାନେ ଆକାଶ ମାର୍ଗରେ ଯେମିତି କିି କୁହନ୍ତି ଏ ଯେ ନାଇଁ ମୋର ଏଇଟା ମୋର ଏଇ ହୃଦୟକୁ ନେଇକି କୋଉ କାଠ ମାନେ କାଠ ଗଣ୍ଡି ଭିତରେ ଛାଡ ତାକୁ ସେ ଯୋଉଠି ଯାଇକି ରହିବ ମୁଁ ସେଇ ଜାଗାରେ ପୂଜା ପାଇବି ଏମିତି। କିଛି ତାର କିମ୍ବଦନ୍ତୀ ଅଛି ବୋଲି ମାନେ ମୁଁ ଶୁଣିଛି।
ହଁ ନିହାତି ତ ଏଇ ରହସ୍ୟମୟ ଦାରୁ ବ୍ରହ୍ମ ସିଏ।
ଆଜ୍ଞା। ଆଉ ତାପରେ ପୁଣି ତାଙ୍କର ଆଜ୍ଞା ଆଜ୍ଞା।
ତାପରେ ତାଙ୍କ ଆଜ୍ଞା। ତାପରେ ଯୋଉ ତାଙ୍କର ସବୁ କରା ହୁଏ ଯେମିତି ତାଙ୍କୁ ସୁନାବେଶ କରାହୁଏ ମାନେ ତାଙ୍କର ସବୁ ବହୁତ ରୀତିନୀତି ରହିଛି ତାପରେ ଯେମିତି ଗତ
ହଁ ତାଙ୍କର ଜଗନ୍ନାଥଙ୍କର ସୁନାବେଶ ମଧ୍ୟ ହୁଏ। ସିଏ ଯେତେବେଳେ ଆସନ୍ତି ବାହୁଡା ଯାତ୍ରା ପରେ ସୁନାବେସ ଟା ହୁଏ। ହଁ
ତା'ପରେ ପୁଣି ସେଇ ତାଙ୍କର ତିନି, ତିନି ଭାଇ ଭଉଣୀ, ସିଏ ସେତେ ମାନେ ଭଗବାନ ତାଙ୍କୁ ନେଇକି ଯାଆନ୍ତି ତାଙ୍କ ମାଉସୀ ଘର ଠିକି। ଆଉ ସାଙ୍ଗରେ ତାଙ୍କୁ ନେଇକି ଯାଆନ୍ତି। ଯେତେବେଳେ ତାଙ୍କୁ ମାନେ ତାଙ୍କ ସ୍ତ୍ରୀ ବି ଅଛନ୍ତି, ନା ତ ତାଙ୍କୁ ଯେତେବେଳେ ନେଇକି ଯାଇ ନ ଥିବେ, ତୋ
ହଁ।
ସେ ତାଙ୍କୁ ସିଏ ପୁଣି ତାଙ୍କ ଉପରେ ରାଗିକି ଥିବେ। ଯେମିତି ଆମର ଯେମିତି ଆମର ଥ ଥାଆନ୍ତି ନା, ମାନେ ଆମର ଦୈନନ୍ଦିନ ଜୀବନରେ ବି ଯେମିତି ସବୁ ମାନେ ସ୍ତ୍ରୀ ମାନେ ସବୁ ଅଭିମାନ କରନ୍ତି, ନିଜ ସ୍ଵାମୀ
ସ୍ଵାମୀ ହଁ, ନିହାତି ସେଥିପାଇଁ ତ ମୁଁ ଟିକେ ପୂର୍ବରୁ କହୁଥିଲି, ମଣିଷ ଯେଉଭଳିଆ ନା, ମଣିଷର ଯେଭଳିଆ ଚାଲିଚଳଣି ଆଉ, ଯୋଉ ନୀତି ନିୟମରେ ସିଏ ରୁହେ, ଭଗବାନ ବି ମଣିଷର ଦୈନନ୍ଦିନ ଜୀବନଙ୍କୁ ଆଦରିଛନ୍ତି। ସେଇଭଳିଆ ତ ଏଥିରୁ ବି, ହଁ।
ଆଜ୍ଞା।
କୁହନ୍ତୁ।
ନାଇଁ, ତା'ପରେ ଯେମି ତି ମାନେ ସବୁ ସମସ୍ତଙ୍କ ଜୀବନରେ ଯେମିତି ସେ ରୋଷା ରାଗ ସେମିତି ସବୁ ଥାଏ। ତ ଯେତେବେଳେ ମାଁ ଲକ୍ଷ୍ମୀ ବି ଠାକୁରଙ୍କ ଉପରେ ସେ ରାଗ, ମାନେ ଅଭିମାନ କରିକି ଥିଲେ। ତା'ପରେ ଯୋଉ ତାଙ୍କ ରଥ ଭାଙ୍ଗି ଯିବାଟା ହଉ, ଯେତେବେଳେ ସେ ମାଉସୀ ଘରୁ ଫେରିବେ ତ ସେଇଟାକୁ ବି ସେ ଗୋଟେ ଦିନ ରଖନ୍ତି ନା, ଅଧା ବାଟରେ-
ହଁ, ହଁ।
ତା'ପରେ ସେ ତାଙ୍କୁ ଯୋଉ, ଆମର ଯୋଉ ଆଜ୍ଞା, ଓଡିଶାର! ଓଡିଶାର ଯୋଉ ପ୍ରସିଦ୍ଧ ରସଗୋଲା ଟା ଯୋଉଟା ଯୋଉ ଖାଇବାଟା, ଆମର ଯୋଉ ମିଠା ଯୋଉଟା ଆଁ ଓଡ଼ିଶାର ରସଗୋଲା ତ ଠାକୁର ତାଙ୍କ ପାଇଁ ନେଇକି ଯାଇଥିଲେ, ତା ଆଜ୍ଞା, ଆଜ୍ଞା, ତ ତାଙ୍କୁ ମନେଇବାକୁ ସେ ସେଟା ନେଇକି ଯାଇଥିଲେ
ହଁ, ହଁ। ହଁ। ଅହଁ, ତାର ବି ଅଛି ନୀତିକାନ୍ତି ଅଛି, ତ ଯେ ଲକ୍ଷ୍ମୀ, କଣ ମୋ ସ୍ବାମୀ ଫେରିଲେନି? କହିକି ସିଏ ଅଧା ଦେଖନ୍ତି ତ ଆହା ଦେଖିକି ଜନ୍ନାଥଙ୍କର ହିଁ ରଥ ଭାଙ୍ଗି ହେଇକି ସ ହଁନ୍ତି।
ହଁ ଆଜ୍ଞା। ତା'ପରେ ପୁଣି ସେ ଯୋଉ, ବଡ଼ ଦେଉଳ ସେ, ଆଜ୍ଞା। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।